ମୋ କଥା କଣ ଶୁଭ ଯାଉଛି?
ଓହୋ ଠିକ ଅଛି ଆଉ କଣ ଚାଲିଛି?
କେବେ ସରିଗଲା ତୁ ତ ମୋତେ କ କଣ କହୁଛୁ?
କଣ ତୋ କଥା ଟା ଶୁଭୁଚି ଯେ ଏତେ ଧରେ ଶୁଭଚି ଯେ ମୋବାଇଲ ଟା ମତେ ପୁରା କାନ ଭିତରେ ପୁରେଇବାକୁ ପଡୁଛି। ଶୁଭିଲା। ଏବେ ବିି ଧୀରେ ଶୁଭୁଚି ହଉ କହ କହ ଏତିିକି ଭିତରେ ମୁଁ ତଳକୁ ଯାଇକି ବ୍ଲୁଟୁଥ ମାରିଦେବି କହ।
ଆରେ ମୁଁ ଜାଣିନି କଣ ପାଇଁ ଧୀରେ ଶୁଭୁଛି। ଯେ ହଁ ହଉ ଛାଡ ମୁଁ କହିଲି କି ତୋର ଆଠଟା କେବେ ସରିଗଲା।
ସିଏ ସରିଗଲାଣି ଆଉ କଣ କରିବା ମୁଁ ତ ଜାଣିନଥିଲି ନା ସେ ଯୋଉ ମୋର ଯୋଉ ସାଙ୍ଗ ସିଏ ମୋ ସାଙ୍ଗରେ କଲ କରି କରି କରି କରି ସବୁ ମୋର ରିସିଭ କରିଦେଇକି ମୋର ସବୁ ସରିଯାଇଛି।
ଆ ଆ ହଁ ହଉ ଆଉ ଛାଡ। ତୋର କଣ କହିଥାନ୍ତି ଭୁଲି ଗଲି। ହ
ହଁ କହ।
ମୁଁ କହିଲି ତତେ କିଏ ଆଡ କରିଥିଲା?
ଦେ ଗୋଟେ ଲେଖା ହେଇଥିବ ତା ନାଁ ତ ମୁଁ ସେଭ କରିଦେଇଛି କଣ ଲେଖା ହେଇଥିବ କେଜାଣି ତା ନା ଧରିତ୍ରୀ।
ତୁ ତ କହିଲେ ଆଉ ଜଣଙ୍କୁ ଆଡ କରିପାରିବୁ?
ହଁ ଯେତେ ଆଡ କରଇ ପାରିବୁ ହଁ କରିବୁ ତାକୁ କହିବୁ ସିଏ ମତେ ଆଉ କେମିତି କଲା କି? ସିଏ ମତେ ଫାଷ୍ଟ କହିଲା ମାନେ ଏମିତି ଏମିତି ଏମିତି କଥା ଆଉ ତୁ ଡାଉନଲୋଡ କରେ ବାସ୍ ସେମିତି ମୁଁ କଲି ତାପରେ ମୁଁ ଜାଇଲିି କେମିତି ହବ।
ହଉ ତ ମୁଁ ତତେ କହି ମୁଁ ତାକୁ କହିପାରିବିନି ଡାଇରେଟ୍। ତାକୁ ମୁଁ କେମିତି ଡାଇରେକ୍ଟ ଦେଇଦେବି ମୁଁ ତାକୁ ଜାଣିନି କିଛିନାଇ ତୁ ଏକା କଥା ହେଇଛୁ ତ ମୁଁ ତତେ କହଲି ତୁ ତାକୁ ଥରେ ପଚାରିକି ଜଣଙ୍କୁ ଆଡ କରିବାର ଅଛି। ଯଦି ହବ ନାଇ ତା ହେଲେ ବି ମୁଁ ତତେ କହିବି।
ହଁ ତୁ ଆଡ କରୁନୁ ମାନେ ତୁ କହୁଛୁ ମୋ ସାଙ୍ଗକୁ ପଚାରିବାକୁ ତ।
ହୁଁ।
ହଁ ପଚାରିବୁ କଣ କରୁନି ସିଏ ତ ମତେ କହୁଛୁ ଯେତେ ଆଡ କରେଇ ପାରିବୁ ଭଲ ତୋ ପାଇଁ।
କେମିତି ଆରେ ସେଇଟା ବା ସେଇଟା ଫାଷ୍ଟ ଇନଷ୍ଟଲ କରିକି ଯାହା ଯାହା କରିବାକୁ ପଡିବ ତାପରେ ସେ ଗୋଟେ କଣ ଗୋଟେ କରିବ ସେ ପୁରା ଆସିବ ନା ସୋ ଅଟୋମଟିକାଲି କିଛି ହେଇଯିବ।
ନା ନା ସେମିତି କିଛି ନାହିଁ।
ହଁ ବା ଆମେ ଯେତେବେଳେ ପାଲ ମୋର ଇନଷ୍ଟଲ କରିଥିଲୁ ତାପରେ ସେ କଣ ସେ ଦିଦି ଗଲେ କି ସେଟା ହେଲା। ତାପରେ ଇନଫର୍ମ କରିବାକୁ ପଡିବ ତାପରେ ସେ ଗୋଟେ ଦିଦି ଅଛନ୍ତି ସିଏ ତାପରେ କଣ ଗୋଟେ ଏମତି ଏମିତି। ସେ ଗୁରା ନିଜେ ନିଜେ କରିକି ନିଜେ ହେଇଯିବ ହଁ ମୁଁ ଆଉ ପାରିବି। ମୁଁ ଚିହ୍ନିନି ମୋର ଗୋଟେ ସାଙ୍ଗ ଅଛି ସ୍ନେହା ସିଏ କରରେଛି ସିଏ କରୁଥିଲା କି ସିଏ ମତେ ପାୟେଲ ଆଉଗୋଟେ ଆମର ସାଙ୍ଗ ଆଉଗୋଟେ ଅଛି ଝିଅ ଟା ତାକୁ କରେଇବା।
ଓହୋ ହଁ ସେ ରୂପାଲି ଦିଦିଙ୍କ ସାଙ୍ଗରେ ମୁଁ କଥା ହଉଥିଲି ଆ ହଁ ହଉ। ହଁ କହିବୁ କିଛି ନାହିଁ। ମତେ ବି ସେମିତି କହିଲା। ହଁ ମୁଁ କହିଦେବି।
ହଉ ତୁ ଟିକେ କହିକି ମତେ ଜଣେଇବୁ ଭଲ ସେ କଣ କହୁଛନ୍ତି।
ହଁ ଆଉ ଏଇ ଫୋନ ରେ ଆମେ ଯଦି
ହଉ ହଉ ଠିକ ଅଛି ହଉ ହଉ ହଉ।
ଆଉ କଣ କରୁଚୁ?
ପାଇଁ ରେଡି ହେବି।
ଓହୋ ଭଲ ଆଉ ତମେ ଦି ଜଣ ଗୋଟେ କ୍ଲାସ ଯାଉଛ ଆଉ। ଭଲ ଭଲ ଆଁ। କଣ କହିଲୁ?
ଦିଜଣ ନୁହେଁ।
ଆଉ କଣ?
ତିନି ଜଣ।
ତୁ ପାୟଲ ଆଉ କିଏ?
ଗେସ୍ ଗେସ।
ଓହୋ ଆଉ ମେନ୍ ଲୋକଟାକୁୁ ଛାଡିଦେଲେ ଆଉ।
ଆଉ ତାକୁ କେମତି ଛାଡି ଦଉଛୁ କିରେ?
ସାଙ୍ଗରେ ମୁଁ ବହୁତ ଦିନ ହେଲା କଥା ହେଇନି।
ତୁ ତ ଖାଲି କଥା ହଉଥିବୁ ଆରେ ଛାଡ଼ କହିହେବନି।
ଏଏ କାହା ସାଙ୍ଗରେ ଆଁ ନା ନା ମୁଁ କ କଥା ହଉନି।
ମୁଁ ତ କା ନା କହନି।
ଆରେ ତୁ ଏ ତୁ ଆ ନିଜେ ଏଇ ନା କହି କୁ ମା ଜାଣିଛି ମୁଁ କହିଲି କଣ?
ତୁ କହିଲୁ ତା ତୁ କହିଲୁ ତାସହିତ ନା ମୁଁ ତ କା ନାଁ ହିଁ ଧରିନଥିଲି।
ଇ ଭାଇ ତା ସହିତ ମାନେ ତୁ ଯା ଭାବୁଛୁ।
ହଁ ତୁ ତୁ କିନ୍ତୁ ତୁ ତୁ ଜାଣିପାରିଲୁ ଠିକ ମୁଁ କାହା କଥା କହୁଛି। ତୁ ସେଇଟା ଭାବାର ମାନେ ହିଁ ତୁ ଭାବିବାର ମାନେ ହିଁ ତାହଲେ ସେଇଟା ସତ କଥା ଆଉ ହଉ ଆଉ ତୁ ଯୋଉ ଛଅଟା ଲେଟର ବି ମୁଁ ଜାଣିପାରୁଛି ଶୁଣେ
ଏ ଏତେ ବୁଦ୍ଧି କୋଉଠି ଆସିଲା କମ୍ପୁଟର ଯାଇକି ମୁଣ୍ଡ ଫରା କମ୍ପୁଟର ହେଇଗଲା।
ଛଅଟା ନେମ ଯୋ ଲେଟର ସେଟା ମୁଁ ଜାଣିପାରୁଛିି। ରାଜେଶ୍
ହ ଟା ନେମ୍
ଛଅଟା ଲେଟର୍
ଓହୋ ମୁଁ ତ କମେଣ୍ଟ କରି
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ମୁଁ ଭାବୁଛି ଯୋଉଟା ତୁ ଭାବୁ ହଁ ହଁ ହଁ ହଁ ହଁ ହଁ।
ଇ ଭାଇ ସତରେ ବିଶ୍ଵାସ କାଣ ଖାଉଛି। ସତରେ ମୋ ନାଁଟା ହିସାବରେ ମୁଁ ଲେଖି ଆଇ ହାବ୍ ମାନେ କଣ ମୋ ପାଖ ଜାଣିଚି ସେଇ ମୋହ ନା ଟାଇ ଆଉ କଣ
ସେଇଟା ହଉଛି ମୋ ପାଖରେ ଗୋଟେ ପର୍ସନ ଅଛି ଯାହା ଲେଟର ଏତେଟା ଲେଖା ହେଇଥିଲା ତୁ ଲେଖିଥିଲୁ କି ମୋ ପାଖରେ ଗୋଟେ ପର୍ସନ ଅଛି ଯାହାର ଲେଟର ଛଅଟା।
ହଁ ହଁ ମୋ ପାଖରେ ଜ କ ମୋର
ଛେନାଗୁଡ଼ା ହଟ୍ ନା ନା ନା ନ ନ ନ ନ ତୁ ଆଉ ଏତେ କଥା ବୁଲା ନା ରାଜେଶ୍
ଇ ଭାଇ କଣ ଗୋଟେ ଭୁଲରେ କଣ
ଅ ହି ହ କଥା ଗୁଡା କଥା ଆଗକୁ ବଢିଚ ତୁ କହୁନୁ ହ କଥା
ଇ ଭାଇ ହମ ସରିଫ ଲଡକା କଣ ତୁ ଏମତି କହୁଛୁ?
ହୁଁ ହୁଁ । ପୁରା ବହୁତ ଶରିଫ୍ ଲଡକା ତୁ ।
ଏଇ ଭାଇ ସତରେ ଏଇ ସବୁ ଜିନିଷରେ ଆମେ ଟିକେ ଭଲ ବା କଣ କରିବୁ? କଣ ଟିକେ ଫୋର୍ କ୍ଲାସ ରେ ଗୋଟେ କ ଭୁଲ ବଷ ତ ହେଇଯାଇ ଥିଲା ନା ଆଉ ତା
କ ହେଇଥିଲା ଭୁଲ କ୍ଲାସ୍ ରେ ଭୁଲ ବସତଃ ।
ଆରେ ମାନେ କଣ ହେଇଛି କହିଲୁ ଯେତେବେଳେ ମୁଁ ଛୋଟ ପିଲା ଥିଲି ଫୋର୍ କ୍ଲାସ ମୋ ମୁଣ୍ଡର ବୁଦ୍ଧି ଏତେ ପରିପକ୍ୱ ହେଇନଥିଲା । ତେଣୁ ଯେହେତୁ ମୁଁ ଗୋଟେ ନୁଆ ସ୍କୁଲ କୁ ଣ୍ଟ୍ରି ମାାଇଲି ମାରୁ ମାରୁ ମୋ ଆଖିରେ ପଡିଗଲା । ତେଣୁ ଏତେ ମୋର ଛୋଟବେଳେ କିଛି ବୁଦ୍ଧି ନା ଥିଲା ମାନେ ମାଇଁ ଅଣ୍ଟା ପୁରା ଟିକେ ଛୋଟ ଥିଲା ତେଣୁ ଟିକେଏ ଏଏମ୍।
ହ ଓହୋ ସେଇଟା ତୁ ଆପଣ କାହା କଥା କହୁଚନ୍ତି ମୁଁ ବୁଝିଗଲି ସେ ଯୋଉ
ହଁ ହଁ ରୀତିକା କଥା କହୁଥିଲି ତାପରେ ସ୍କୁଲସ୍ ସାରା ବୁଲି ବୁଲି ପ୍ରଚାର କରିଦେଲି ସମସ୍ତ ତୁ ଯାଇ କହିଦେଲି। ଅବ୍-ଆରେ ମୁଁ ଛୋଟ ବିଲି ଫୋର୍ କ୍ଲାସ୍ ମାନେ ବୁଝିପାରୁଚୁ ନାଇ କେ
ହୁଁ ହୁଁ ହୁଁ ହୁଁ।
ଆରେ ସେତବେଳେ ମୁଁ ଗୋଟେ ଭଲ ପାଠ ପଢୁଥିଲେ ହେଲା ଛୋଟ ବେଲେ
ଆଜ୍ଞା ନାଇଁ ଏବେବି।
ନାଇ ନାଇ ଏବେ ଆମର କଣ ପାଠ ଶାଠ ଆଉ ଆମେ ଛାଡି ସା ପାଠ କଣ ମୁଁ ଜାଣିନି। ଆରେ ସେତେବେଳେ ଆମର ଯୋଉ ସ୍କୁଲରେ ରୋଲ ନମ୍ବର ଟା ଥିଲା ପାଠ ହିସାବରେ ମାନେ ଯିଏ ଭଲ ପାଠ ପଢ଼ିବ ତାର ୱାଲ ର ୱାନ୍ ରୋଲ୍ ନମ୍ବର ଏନ୍ତି ଆଉ ତେଣୁ ଯେହେତୁ ଗୋଟେ ମାସ ମାସ ପରେ ସବୁ ମାସରେ ରୋଲ୍ ନମ୍ବର ଚେଞ୍ଜ ହୁଏ। ତେଣୁ ଗୋଟେ ମାସ ପରେ ଦେଖିଲା ବେଳକୁ ମୋ ରୋଲ୍ ନମ୍ବର ଛଅ ଆଉ ତା ରୋଲ୍ ନମ୍ବର୍ ହଉଚି ଲାଷ୍ଟର ଉପର ଟା ମାନେ ମାନେ ଏନ୍ତି ପଢାଇ ଥରେ ନିଅନ୍ତିନି। କିନ୍ତୁ ଫୋର୍ କ୍ଲାସ ଥିଲା ହଁ ସେତେବେଳେ ଟିକେ ଛୋଟ ଥିଲି ଏତେ ମୁଣ୍ଡରେ ବୁଦ୍ଧି ଶୁଦ୍ଧି ନାହିଁ। ଆଁ ଦେଖିବାର ସେ ଲାଷ୍ଟ ପରଟା। ଗଲା ଶେଷ ଆଉ। ଶେଷ ତାପରେ ବା ବହି ମୁଣ୍ଡ ମାନେ ଆ-କଥାବାର୍ତ୍ତା ନାଇ କିଛି ନାଇ କିଛି ମୁ ତାକୁ କିଚୀନ ଚୀନ କିନ୍ତୁ ପିଲାମାନଙ୍କୁ ଯେହେତୁ କହିଦେଇଚି ଟିକେ ପୁରା ହାଲା ହେଇଯାଇଚି। ଏ ପର୍ଯ୍ୟନ୍ତ ଟିକେ ପିଲାରା ଚିଡଉଛନ୍ତି ଆଉ।
ହଁ ଆମ କୋଚିଙ୍ଗରେ ବିିତୁ ଆମ କୋଚିଙ୍ଗରେ କି କହିଥିଲା।
କଣ?
ଆମ କୋଚିଂ ରେ କିଏ କହିଥିଲା?
କୋଚିଂ ରେ କିଏ କଣ କହିଥିଲା?
ସେଇ ନା ଟା
ସେଇନାଟା କିଏ କହିଥିବ? ସୌମ୍ୟା କହିଥିବ ନହେଲେ ବିଭୁ କହିଥିବ ମୋର ମନ ନାହିଁ।
ସୌମ୍ୟା ହେଇଁ ବିଭୁ ସତ ଥୋଡି ଆମେ କଥା ହଉଥିଲୁ ମାନେ ଆମକୁ ତ ସୌମ୍ୟ ହିଁ କହିଥିବ ବିକଜ ଥୋଡ଼ି ବିଭୁ ଥୋଡ଼ି ମୋମ କଥା ହଉଥିଲି
ହଁ ଏଇ ସୋମ୍ୟ ବା ସବୁ ଜାଣିଚି ମୋ ବିଷୟରେ। ଏଇ ଟିକେ କହିଦେଇଥିବ ଆଉ ସବୁଠି ଗଲେ ମତେ ଛିଡାନ୍ତି ଆମ ସ୍କୁଲରେ ଯିବି ସ୍କୁଲରେ ହି ଛିଡା ହବ ଖାଲି ଏଇ ଯୋଉ କଲେଜ ଗଲି ଫାଷ୍ଟ ଇୟର ଙ୍କ ପଚାରିଦେଲି ପିଲାଟାକୁ ତ ମାନେ ଏଇ ଯୋଉ ଧରିକିରି ଯିଅ କଲେଜରେ ପଢୁଥିଲା ନା। ତାକୁ ଖାଲି ଟିକେ ପଚାରଦେଲି ସେ ଜଉ ଆଗରେ ପିଲା ଟା ବସିଚି। ଭଲ ପାଠ ପଢୁଛି ମତେ ଲାଗୁନି। ତା କେମିତି କଁ ପାଠ ପଢୁଛି କହିଲି ଏତିକି ପଚାରିଦେଲି ସେ କଲେଜ ସାରା କହି ବା ଯୋଉ କଣ ତା ଦେବ କହିଦେଲା ଦେବମସ୍ମିତା ଆସିକି ଟ୍ୟୁସନରେ କହିଦେଲା ତାପରେ ଚାଲିଲା ଗୋଟେ ଆଉ ବର୍ଷା ଆଉ ଏନ୍ତି ଖାଲି ମୁଁ ମତେ ଖାଲି ଚିଡ଼ା ଚିଡ଼ା ହଉଛି ସେତେବେଳୁ ଛୋଟବେଳୁ ତାପରେ ଆଉ ଗୋଟେ ନା ଯୋଡିଦେଲା ଟ୍ୟୁସନ୍ ରେ ଏ ଭାଇ କଣ କରିବି ମୁଁ ଅଜୁ ଭାଇ ଗୋଟେ ଆହୁରି ଅଧିକ ଯେ ପରୀକ୍ଷା ବେଳେ ପାଖରେ ବସେଇଦେବେ ଆଉ
ସେଇଠି ସେଇଟା ହିଁ ମୁଁ ଭାବୁଛି ସେ ଯୋଉ ଛଅଟା ଲେଟର୍ କହଁ
ଇ ଭାଇ ନାଁ ନାଁ ମୁଁ ସିଆଡେ ଏତେ ଭାବିନି ମୁଁଁ।
ତୁ କଣ ଭାବିଲୁ ତୁ ନା ନା ତୁ ଯୋଉ ଭାବିଲୁ ମୁଁ ତତେ କହୁଚି ତୁ କାହା କଥା ଭାବିଲୁ। ତୁ ଆର କଥା ଭାବିଲୁ।
ଆର ଆଇ ଟି ଆଇ ସି ଡ଼ି।
ତା କଥା ଭାବିଲୁ ନା ନା ମୁଁ ତ
ଇଏ ଭାଇ କଣ ତୁ ଇଏ ଭାଇ ତୁ ନାଁଇ ନାଁଇ ସେ ସେ ଚାହିଁଲେ ବି ହବନି ଆରେ ତାଙ୍କର ଯଦି ତୁ କହୁଚୁ। ତାଙ୍କର ବ୍ରାହ୍ମଣ ଘର ଆମର ତେଲି ମହାଜନ ସାହୁଘର ହବନି ବୁଝ ତେଣୁ ଆରେ ମୁଁ ମାନେ ଏଇ କଥା ତୁ କହିଲୁ ବୋଲି ମୁଁ କହିଲି। କଣ କହିଲୁ?
ମୁଁ କହିଲି ତମର ଚଳିବନି ନା କଣ ତାଙ୍କ ତାର ଚଳିବ ବୋଧେ ଲାଗୁ
ଇ ଭାଇ ଆରେ ମୁଁ ସିଆଡେ ଏତେ ତୁ ଯାଆନା ମୁଁ ତୋ କଥା ହିସାବରେ ତତେ କହୁଛି ମାନେ ଏମିତି ଆମର ହୁଏନି ଆମର ଯା ଯାତିଯାତି ହୁଏ।
ଓହୋ ତମ ଜାତି ତାହେଲେ ଦେଖା ହୁଏ ହଉ ତ ବୁଝିଲି ଆଉ ମୁଁ କହିଲି ତମର ତାହାଲେ ଯା ଦେଖା ବି ବୁଝିଲି ଆଉ
ହଁ ହଁ ଜାତି ଜାତି ଆଉ ଆମର କଣ ସାଙ୍ଗ ଗୋଟେ ଆରେ ତା ସାଙ୍ଗରେ କଥା ହଉନଥିଲି ଟିଉସନ ରେ ଏଇ ଯେହେତୁ ମେସେଜ ରେ କଥା ହଉଛି ସିଏ ଟିକେ ଅଧିକ ସମୟ ଟିକେ ହାଁ ହାଁ ହୋଉଚି ଆଉ
ଆରେ ଶୁଣିଲୁ ତୋର ଆସିଲା କି ସେ ଯୋଉ ଅପସନ୍ ଟା
କୋଉ ଅପସନ ଟା କହିଲୁ?
ଏବେ ଯୋଉ ଏଇ ଆପ ରେ ଯୋଉ ଆଡ଼ କରିବାର ଅପସନ୍।
ଆଡ କଣ ଏଥିରେ କିଛି ଆଡ
ହଁ ଏବେ ତତେ ଆସ ଥିବ ସେ ଯୋଉ ପି ର ଅପସନ୍।
ହଁ ତାକୁ ପଚାରିଲେ ହବ ଫୋନ କରିକି ମୁଁ
କିଛି ପଚାରିବୁ କଣ ଯାହା ସେଇଠି ଆପ୍ ଖୋଲିବୁ ସେଇ ଯୋଉ ଉପରେ ପେମେଣ୍ଟ ଲେଖା ଅପସନ୍ ମାରିବୁ ଆଉ ୟୁ
ଓ ପେମେଣ୍ଟ କଥା କହୁଛୁ ହଁ ହଁ ସେ ମତେ କାଲି ରାତିରେ ପା କହୁଥିଲା ପମେଣ୍ଟ କଥା ମୁଁ ଭାବିଲି ତୁ ଆଡ କରିବା କଥା କହିଲୁ ତ ମୁଁ କହିଲି କଣ ପିଲା ଆଡ କରିବା କଥା କହୁଚୁ।
କି ଆଜି ରାତି ଭିତରେ ଜଣେଇବି।
ମାନେ କଣ ଯୋଉ ପେମେଣ୍ଟ କ
ନା ଆଡ କରିବା କଥା ପେମେଣ୍ଟ କଥା ନୁହେଁ।
ଓ ଆଡ କରିବା କଥା ହଁ ମୁଁ ବୁଝିକି କହିଦେବି ତତେ। ସେଇଥିରେ କିଛି ଅସୁ ଅସୁବିଧା ନାହିଁ ଆଉ ପିମେଣ୍ଟ ଟା ତ ମୋର ଅନଲାଇନ ବ୍ୟାଙ୍କିଟା ଖୋଲିନି। ଆଜି କାଲି ଖୋଲିଦେବି ଖୋଲିକି ଦେଖିବା ଦେଲେ ହବ।
ହଉ ।
ହଉ ଆପଣଙ୍କ ସାଙ୍ଗରେ କଥା ହୋଇ ଆମକୁ ବହୁତ ବହୁତ ବହୁତ ଭଲ ଲାଗିଲା। ତେଣୁ ଆଶା କରୁଛି ଆପଣ ଦିନଟି ମଙ୍ଗଳମୟ ହେଉ।
ଆଜ୍ଞା ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।